ହଁ ଝିଅ କହ।
କହୁନୁ କ କଣ କରୁଚି କହିଲେ ଶୁଣିବୁ ହସିବୁ।
ମୁଁ ବା ଏଇ ଖାଇକି ନା ଏସବୁ ଆସିଲି ଶୋଇବା ପାଇଁ।
ଓହୋ ମୋର ତ ଶୋଇବା ବି ଛାଡ।
କଥା ହେଇକି ଶୋଇଯିବି ଆଉ।
ହୁଁ ଆଉ ମୁଁ କଣ କରୁଚି ଟିକେ ପଚାରୁନୁ।
କଣ? ହୁଁ କୋଉଠି ବୋତଲରେ?
ନାଇ ନା ହାଣ୍ଡିରେ ଏବେ ବାହାରୁଚି। ଆମର ଯେ କୂଅ ପାଣି ନା? କୁଅ ପାଣି ବର୍ଷାକୁ ଗୋଳିଆ ଆସୁଚି। ଟ୍ୟୁବେଲ ପାଣି ଦେଖୁ ଦେଖିଲା ବେଳକୁ ଟ୍ୟୁବେଲ ପାଣି ବି ଗୋଳିଆ ଆଉଚି।
ଓହୋ ଆଚ୍ଛା ଆଚ୍ଛା।
ବାହାରେ ବର୍ଷା ହଉଚି ବହୁତ। ଆମେ ତ କୂଅ ପାଣି ପିଇ ହଉନି ନା। ଉଁ ଯୋଉ ଏଇ ପାଣି ହିଁ ନେଇ ପିଉ।
ହଁ ହ।
ଦେଖିଲା ବେଳକୁ ଗୋଳିଆ। ବର୍ଷା ଦିନେ ଆମେ ଭାରି ହଇରାଣ ମତେ ଲାଗେ।
ଓହୋ ହଉ ଝିଅ ଖାଇଲୁ କଣ?
ନା ବା ଜଳକିଆ ଖାଇଯିବା ମୁଁ ତାକୁ କହୁଚି ଆଜି ବହୁତ ଖାଇବି ଜଳଖିଆ ଭାତ ନେଖିଆ ମୋର ଝଡିନି ଖାଇନି ଏବେ ଯାଏଁ। ଆଜି ଯେ ଘରେ ରୋଷେଇ ବି ହଉନି। ସମର ବିରିୟାନୀ ଆଣିବ ଖାଇଦେବି। ମା ବାବା ତ କେହି ଖଉନାହାନ୍ତି ଆଇଁଷ।
ହୁଁ ବିରିୟାନୀ ଆଣିକି ଖାଇବି।
ଆରେ ମାନେ ବର୍ଷା ଦିନେ ଇଚ୍ଛା ହଉନି ତାପରେ। ସେ ଘରକୁ ଓଦାରେ ସବୁ ବସିଚନ୍ତି କୁ କୁଆଡେ ଆଉ ଯୋଉ ଉଁ ବାବା ମା ତ ଖାଆନ୍ତିନି ନନଭେଜ। ତ ଆମ ପାଇଁ କାହିଁ ନନଭେଜ ଆଣିକି ରାନ୍ଧିବେ ସେଇ ଏକା ସେଇ ପଇସାରେ ତ ଚିକେନ ଯଦି କରିବା ବିରିୟାନୀ ସେ କରେ। ତ ଏକାଥରେ ନୁହେ କି କିଲୋ ଦୁଇ ଶହ ଚାଳିଶ। ଏଇନା ଦୁଇଶହ ଟଙ୍କାରେ ଆମର ସାଶ। ତିନିଶହ ଟଙ୍କା ଆଉ ଷାଠିଏ ଟଙ୍କା ମିଶିଇଲେ ତିନିଶହ ଟଙ୍କାରେ ବିରିୟାନୀ। ଏବେ ଶହେ ପଚାଶ କରିଦେଇଚି ଜାଣିଚୁ।
ହାଁ କଣ?
ଏବେ ଶହେ ପଚାଶ କରିଦେଇଚି ବିରିୟାନୀ ହାଫ୍।
କୋଉଠି ବା?
ସାଣ୍ଟାସ୍ କିଚେନ।
ଇଲୋ ମା ମୁଁ ସେଠିକି ଆଉ ଯାଉନି କାହିଁ କହିଲୁ ସେଠି ଯୋଉ ଥରେ ଏମତି ହେଇନଥିଲା, ନିୟୁଜରେ ଦେଖେଇଥିଲା ସେଥିପାଇଁକା ଆଉ ଯାଉନି ଡରିକି।
କଣ ହେଇଥିଲା?
କହି ବି ତ ତେ ଭରେ
ଆଚ୍ଛା ହଉ କହିବଉ ମୁଁ ଜାଣିଲି ଆଉ
ସେଠିକି ଯିବୁନି ରେ ଆଉ।
ହଁ ମାନେ କିଛି ଇଆଡେ ସଡୁ ଖରାପ ହେଇଥିଲା କି? ମାନେ କୋଉଟା କନି ଚଡିମନ୍ଦିର କରେ ଯୋଉଟା ଆମର।
ହଁ ହମ ହୁଣ୍ଟର୍ସ କିଚନ ଯୋଡା ହ ହ
ହଁ ମୁଁ ସେଇଠୁ ଆଣିଛି ଏବେ ମଝିରେ ଦି ତାର ମୁଁ ଆଗରୁ ଜାଣିନଥିଲି ଆଣୁନଥିଲି। ମାନେ ମୁଁ ମଝିରେ ଏବ ସମର ଆସିବ ତିନିଟା ଖାଇବତ ସବୁ। ମୁ ଖାଇବ ଠିକ ଅଛି। ତିନିଟା ହ୍ୟାଲୋ ହେଲା ତ ମୁଁ ଶ ମାନ ସେଠୁ ଖାଏ ସେି ଖାଇଲା ବଳେ ଆଣିଥିଲେ ଆଉ ତୋ ସହିତ ଯାହା ଯାଏନି ମାନେ ବହୁତ କମ। ମୁଁ ତ ସେଇଠା ତ ଆଣିନି ନା ତ ତୁ ତୁ ଅଲିବା ରୁବି ଏମାନଙ୍କର ସେବେ ଯା ଶିବଣ ଆଣିବାକୁ। ଗଲେ ସେଇଠୁ ଆଣ ହେଲା ୱାନ ଟ୍ବେଣ୍ଟି ଥିଲା ମୁ ଭାବୁଚି ୱାନ ଟ୍ବେଣ୍ଟି ଅଛି। ହେଲା ୱାନ ଟେନ୍ କି ୱାନ ଟେଣ୍ଟି ହେଲା ୱାନ ଟ୍ବେଣ୍ଟି ଭାବୁଚି। ମୁଁ ସେ ୱାନ ଟ୍ବେଣ୍ଟି ହିସାବ ନେଇି ଏକ୍ସଟା ନେଇଥିଲି ସେମିତିି ମାନ ମୁ ଭାବି ପକଡାଥିବ ଯଦ ଆଣିବି ନହେଲୋଇଁ ହେଲା। ଦେଖିଲା ବେଳକୁ। ହୁଁ ସେଇଟ ୱାନ୍ ଫିଫ୍ଟି କରିଦେଇଛି ଆଉ ଦିଟା କୁ ତିନିଶହ ଟଙ୍କା ଚାରିଟା ଆଣିଲ ବେଳକୁ ହେଇଗଲା ଛଅଶହ ଟଙ୍କା।
ଆଚ୍ଛା ଆଚ୍ଛା।
ହେଲା। ତାପରେ ଚା ଘରେ ଆମର ସମସ୍ତେ ଗୋଟେ ପୁରା ଖାଇପାରନ୍ତିନି ହେଲା ଛଅ ଜଣ ଥିଲେବି ଆମେ ଚାରିବା ପାଞ୍ଚଟା ହିଁ ଆସେ।
ନାଇଁ ତା ବିରିୟାନୀ ମାନେ କ୍ଵାଣ୍ଟିଟି ଠିକ୍ ଠାକ୍ ଏବେ ଦଉଛି।
ହଁ ମାନେ ସେମିତି ତ ହାଫ୍ ଯେତିକ କୁ ସେତିକ ଥିଲା। କିନ୍ତୁ ବାକି ଯେ ଆମାଉଣ୍ଟ ଟା ବଢେଇ ଦେଇଚି ବହୁତ ଏମିତି ନାଇଁ ଯେ ଅଲଗା ଏକ୍ସଟ୍ରା କିଛି ଦେଉଛି କି ଭଲ। କି କଣ ଓଲଟି ଏବେ ତାଙ୍କର ଲୋକ ନାହାନ୍ତି ତାଙ୍କ ଟେଷ୍ଟ ବି ଆଭରେଜ କରିସାରିଲାଣି।
ହଉ।
ମୁଁ ସେଦିନ ଆଣିଲି।
ହଁ ସେଇ ସେଇ କାରଣ ପାଇଁ ବୋଧେ ଲୋକ ହଉନଥିବେ କି କଣ?
ତାର ବି ଲୋକ ବି ପୁଣି କାମ କରିବାକୁ ଆସନ୍ତି ସେ ଯୋଉ ଭାଇ ପଇସା କାଉଣ୍ଟର ରେ ବସେ। କାଲି ନା ପର ଦିନ ହେଲା ଏଇ ବୁଧବାର ତ ଆଉ ଏଇ ବୁଧବାର ଆଜି ଶୁକ୍ରବାର। ଏଇ ଯୋ ଆଜି ରବିବାର ଶୁକ୍ରବାର ଶୁକ୍ରବାର ହେଲା ଦି ଦିନ୍ ତଳେ। କାଲି ଛାଡ଼ି ପର ଦିନ ଶୁକ୍ରବାର ଦିନ ରାତିରେ ରୋଲ ଆଣିଲି ହେଲା। ଭାଇ। ସେ ଭାଇ ପଇସାରେ ବସନ୍ତିନି ସେ ନିଜେ ରୋଲ ବନେଇକିଦେଲେ ସେ ଅଙ୍କଲ ଗୋଟେ ତୋ ବନାନ୍ତି ହେଲା ସେ ବଢିଆ ବନାନ୍ତି। ରାତିରେ ସେ ନଥିଲେ ତାଙ୍କ ଲୋକ ନାଇଁ। ସେ ନିଜେ ବନେଇଲା ବେଳକୁ ଯୋଉ ଟେଷ୍ଟ ଖରାପ ତ ମ ମାଆ କହୁଛି ତୁ କୋଉଠୁ ଆଣିଲୁ ମୁଁ କହିଲି ତୁ ଯୋଉଠୁ କହିଲୁ। ସେଇଠୁ ଆଣିଛିି ପାଖରେ ତ କହିଲୁ ଏଇଠୁ ଆଣିବାକୁ ଭଲ ଦିଏ କହିଲୁ ବାବା କହିଲେ ମୁଁ ଆଣିଲି। ଭିତର କଞ୍ଚା ମାନେ ସେ ଲଛା ଟା କଣ ପୁରା ହେଭି ଫ୍ରାଏ କରିବା କଥା। ନୁହେଁ କି ମାନେ ତେଲ ଦେଇକି ଫ୍ରାଏ ହେଲେ ଭଲ ଲାଗିବ ତାପରେ ସେଇଟା ଧଳା ଧଳା। ମାନେ ସେକିନି ଭଲରେ।
ହେଇ ତାହେଲେ ମାନେ ଅସ୍ନା ଭଳିଆ ଲାଗୁଥିବ ନା?
ଭଲ ଲାଗୁନଥିଲା ବା କଞ୍ଚା ର ମା ତାକୁ ଆମର କଣ ଖାଇଲେ ତାକୁ ରଖିଦେଲେ ପରେ ଗରମ କରିକି ଖାଇଲେ ତାୱାରେ ତାର ମାନେ ଷ୍ଟୋଫିଙ୍ଗ୍ ଗୁଡାକାଡ଼ିଦେଲେ ମା ଆଉଥରେ ତାକୁ ସେ କି କି ପୁଣି ଗରମ କରି ପୁଣି ରୋଲ୍ କରିକି ଖାଇଲେ।
ଆଲୋ ସେ ଲାଛା ପରାଟା ଭଲ ଲାଗେ?
କଣ କହିଲ?
ଲାଛା ପରଟା ଟା ଭଲ ଲାଗେ?
ହଁ କିନ୍ତୁ ବେଶୀ ଖାଇ ହୁଏନି ତାଠୁ ଭଲ ନାନ୍ ଖାଇ ହେଇ
ଅହ ମାନେ ବହୁତ ତେଲ ଥାଏ ବୋଧେ ନା?
ତେଲ ଥାଏ ମିଠା ମିଠା ଟିକେ ଲାଗେ ଆଉ ଯେ ଖାଇବୁ ପୁରା ହେବି ପେ ଟ ଫୁଲ୍ ମାନେ ହାଫ୍ ତୁ ଖାଇପାରିବୁନୁ ତୁ ସିନା ଖାଇବୁ ଖାଇବୁ ହବୁ କିନ୍ତୁ ତୁ ଜମା ଖାଇ ପାରିବୁନୁ ପୁରା ଗୋଟା। ମାନେ ଗୋଟେ ଖାଇଦବୁ କିନ୍ତୁ ଗୋଟେ ରୁ ଆଉ ଗୋ ଟେ ବାଇଟ୍ ଅଧିକା ଖାଇପାରିବୁନି ସେଟା ଯଦି ଖାଇବୁ ମୁଁ ତ ନିଜେ ଗୋଟେ କଷ୍ଟମଷ୍ଟେ ଖାଏ।
କେବେ ବି ଖାଇନି।
ତୁ ନାନ୍ ଖାଉ ନା?
ହଁ ମୁଁ ନାନ୍ ଖାଏ।
ନାନ୍ ଭଲ ଲାଗେ ଆକ୍ଚୁଲି ମୁଁ ବି ମୁଁ ଆଗେ ଖାଇଦଉଥିଲି ବାବା କୋଉଠୁ ଗୋଟେ ଆଣନ୍ତି ପୁରା ବଢ଼ିଆ ଲାଗେ ସେ ଯୋଉ ବାଦାମ ବାଡ଼ିରେ ସେ ଯୋଉ ଲିଙ୍କ୍ ରୋଡ୍ କଲେଜ ଛକ ଆଡ଼ୁ ଆଣନ୍ତି ହେଲା। ସେ ଯୋଉ ଗିରିଜା ଫିରିଜା ସେପଟ ଗୋଟେ ଲାଇନ୍ ଟେ ଖାଇବା ଭଲ ନୁହେଁ କି? ସେଠୁ କୋଉଠୁ ଗୋଟେ ଆଣନ୍ତି ଲଚ୍ଛା ବଢ଼ିଆ ଲାଗେ ହେଲା। ଆଉ ମୁଁ ଯୋଉଠି ଲଛା ଖାଏ ଭାଇ ତୁ ଖାଇ ପାରିବୁନି। ମାନେ ବହୁତ ତେଲ ମିଠା ବହୁତ ମାନେ ହେଭି ଥାଏ ବହୁତ।
ଓ ହୋ ଆଚ୍ଛା ଆଚ୍ଛା।
ଆମ ପା ମଝିରେ ଦିଦି ଭାଇ ଡାକିଥିଲେ ହେଲା ଦି ଦି ତା ସାଙ୍ଗ ଆଉ ଗୋଟେ ଭାଇ ଯାଇଥିଲେ ମତେ ଡାକିଲେ ମୁଁ ତ ଖାଇବା ପାଇଁ ଫ୍ରୀ ମିଳୁଛି ଖାଇବା କାଇଁ ନ ଯିବି। ଦିଦି ଡାକିଲା ହେଲା ପଳେଇଲି ଭାଇ ସେଠି ଯେ ମେନ୍ କୋର୍ସରୁ ଆଣିଲେ ମୁଁ ମୁଁ ଯାଏ ଯୁଆଡ଼େ କହେନି କଣ? ମତେ ଯିଏ ଯଉଟା ଖାଏ ମୁଁ ଖାଇଦିଏ ମୋର ତ ସବୁ ଖାଏ ମୋର ସେମତି କିଛି ନାଇଁ ସବୁ ଚଳେ ହେଲା ତ ସେମାନେ ମୁଁ ମତେ ଲାଗେ ମୁଁ ଯଦି ସେଦିନ ତାଙ୍କର ନାନ୍ ଆଇଟମ୍ ତନ୍ଦୁରୀଆଇଟମ୍ ଅସ ଥିଲା ହେଲା ବର୍ଷା ବି ସେଦିନ ବି ବର୍ଷା ହେଇଥିଲା କୁଆଡ଼େ ଟିକେ ମାନେ ଦିନର ହେଇଥିଲା ତ ଇଭିନିଂ ଭଳିଆ ହି ଆମେ ଯାଇଥିଲୁ ସାଙ୍ଗ ତ ସଙ୍ଗ ସାଙ୍ଗେ ସାଙ୍ଗେ ତ ହେଇନଥାନ୍ତା ତ ସେ କହିଲେ କି ତନ୍ଦୁରୀ ତନ୍ଦୁରି ଆଇଟମ୍ ଆଉ ମାନେ ନାନ୍ ଆଇଟମ୍ କିଛି ହବନି। ତ ଲଚ୍ଛା ଆଣିଦେଲେ ଭାଇ ସେ ଲ ଚ୍ଛା ଖାଇବା ଯୋଉ କଷ୍ଟ ମାନେ ସେ ଚିକେନ୍ ଥାଇକି ବି ସେ ଖାଇ ହେଲାନି। ମୁଁ ତ ଗୋଟେ ଖାଇ ପାରିଲିିନି।
ସେଇଥିପାଇଁ ମୁଁ ସେଇଟା ଯୋଉ ଗୋଟେ ମାନେ ଯୁଆଡ଼େ ବି ଯାଏ ସେଇଟାକୁ ମୁଁ ଅର୍ଡର କରେନି।
ମାନେ ଆଉ କିଏ ଖାଇବ ସେଥିରୁ ତୁ ଟେଷ୍ଟ କରିଦବୁ ପଛେ କିନ୍ତୁ ନିଜର ସେଇ ଆଇଟମ୍ ଟା ବିଲକୁଲୁ ଆଣିବୁନି ତୁ ଖାଇ ପାରିବୁନି ଲସ୍।
ସେଇଆ ତ ମୁଁ ସେଥିପାଇଁ ମାନେ ଯୁଆଡେ ଯାଏ ବିରିୟାନୀ ସବୁଠୁ ଭଲ। ବିରିୟାନୀ ନେଇ ଆସିବ ଶାନ୍ତିରେ ଆରାମ ସେ ପୁରା ଖାଇବା।
ସତ କଥା, ଆଉ ଯଦି ଖାଇବ ନାନ୍ ଖାଇବ ନାନ୍ ଚି ଚିକେନ୍ ବେଷ୍ଟ ନହେଲେ ଚିଲି ଚି ଚିଲି ଚିକେନ୍ ନହଲେ ମାନେ ଚିଲିର ଯାହବି ଗ୍ରେଭି ହେଲେ ଚଳିବ। ମୁଗଲାଇ ବି ମୋତେ ଭଲ ଲାଗୁନଥିଲା ରୁମାଲି ରୁଟି ବି ଭଲ।
ରୁଵାଲି ରୁଟି କିନ୍ତୁ କଣ କହିଲୁ ଖାଇ ଖାଇ ଅଧିକା। ଖାଇ ହେଇ ଯିବ ଗା ଏରା ପତଳା ପତଳା ରୁଟି ଗୁରାକ ନା ହଁ।
ସେମ୍ ପ୍ରାଇସ୍ ନାନ୍ ର ଯଉ ପ୍ରାଇସ ରୁମାଲି ଯାକ ସେଇ ପ୍ରାଇସ୍। ତ ତାଠୁ ଭଲ କାଇଁ ନ ନାନ୍ ଖାଇବୁ କନି?
ହଁ ସେଇ ତ।
ତ ଖାଇବା କଥା ଉଠଉଚୁ। ମତେ କ୍ରିମ୍ ବିସ୍କୁଟ୍ କଥା ମନେ ପଡ଼ୁଚି। ଆମେ ଯୋଉ ସାଙ୍ଗମାନେ ଘେ ତେର ଜଣ ଯାଇ
କିନ୍ତୁ ଯାହା କଣ ସେଠି ଖାଇବାଟା କିନ୍ତୁ ବଢ଼ିଆ ଲାଗୁଥିଲା।
ଏ ଥିଲା ଉଁ ସତରେ ବଢ଼ିଆ ଥିଲା। ଅଳ୍ପ ଅଳ୍ପ ଖାଇକି ପେଟ ମୋର ତ ପେଟ ଭରିଯାଇଥିଲା କାହାର ଭରଥିଲା କି ନାଇଁ ମ କିନ୍ତୁ ବାକି ପାରା ଯୋଉ ଆଣିଥିଲା ଫ୍ରାଇଡ୍ ରାଇସ୍ ଚାଖିଚୁ ସେଇଟା ତୁ ସେଇଟା ତାର ସବୁଠୁ ଗାଲାର୍ ଡିସିସନ୍ ସେଇ ଭାବେ ସେ ମତେ ଗୋଟେ ପଚାରି ବି ଥିଲା ଯବ୍ ଇତନା ଆଛା ରେଷ୍ଟୁରାଣ୍ଟ ଯାକେ ମନ ପସନ୍ଦିତା ଖାନା ଯବ୍ ନେହି ମିଲେ କାରଣ ସେ ବେଶୀ ନନ୍ ଭେଜ ଖାଉନଥିଲା। ନା ସିଏ ଏକା ଆବେ ସ୍ଲୋ କି ସ୍ମୁଥି ଲାଗୁଥିଲା ଅଙ୍ଗାର ପୋଡ଼ା ଯେମତି। ମାନେ ଭ ଭଲ ଟେଷ୍ଟ ଲାଗୁଥିଲା। କିନ୍ତୁ ଯେମତି ସେକା ତଁ ମାନେ କଳା କଳା ଯୋଉ ସ୍ମୋକି ଟାଇପ୍।
ସାଇଡ୍ କରି ଦେଇଥିଲେ କି କଣ।
ସେ ଗୋଟେ ସ୍ମୋକି ଟେଷ୍ଟ ପାଇଁ କଣ ଗୋଟେ ଦେଇଥିଲେ ହେଲା। ସେଇଟା ଭଲ ଲାଗୁନଥିଲା ଆମକୁ। ମାନେ ମୁଁ ତ ଚାଖିଥିଲି। ମତେ ଭଲ ଲାଗୁନଥିଲା। ମତେ ସ୍ମୋକି ଏତେ ଭଲ ଲାଗେନା।
ହଁ ସେଇଆ ସ୍ମୋ ଗୋଟେ ଥାଏ ସ୍ମୋକି ଚିକେନ୍ ନାଁ କଣ ହେ
ହଁ। ଭଲ ଲାଗେନି ପୁଣି ଜଣେ ଜଣଙ୍କୁ ଥାଏ ସ୍ମୋକି ବାଲା ପସନ୍ଦ ତାଙ୍କୁ ଚଳିବ। ଆମେ ଯେ ଆମୁକୁ ସେଉଡା ପସନ୍ଦ ନୁହେଁ। ଆମୁକୁ ଗ୍ରେଭି ଚଟ୍ ପଟା ରାଗମ୍ ରାଗ ମସଲାଦାର ଭଲ ଲାଗେ। ତ ସେ ସେ ଯୋଉ ଫ୍ରାଇଡ଼ ରାଇସ୍ ଖାଇଥିଲା ବିଶ୍ଵାସ କର ସେ ତାର ଯାଉନଥୁଲା। ଫିର୍ ବି ସେ ଖାଇଚି ପନିର୍ ଆଉ ସବୁ ପକେଇଥିଲା ବାକି।
ଓହୋ।
ସେ ତାର ଆଇଟମ୍ ଧରିକି ପନିର ବାଲା ଭଲ ଥିଲା ନା।
ହଁ ବୋହୁତ ଖାଇଚୁ ପାଞ୍ଚ ହଜାର ହେଲା ଟେ ବିଲି ମାନେ କେମିତି ଆଉ ଦେଇ ବି ହେଇଗଲା ଆମେ ଏତେ ବି ପିଲା ଥିଲୁ ତ ସମସ୍ତେ ସମସ୍ତଙ୍କୁ ଡିଭାଇଡ୍
ଆରେ ମ ସତ କଥା କହିବି ଆମେ ଏମତି ନର୍ମାଲି ଘର ଲୋକ ଯାଉଚୁ ଛଅ ପାଞ୍ଚ ଜଣ ତିନି ହଜାର ଦି ହଜାର ହେଇଯାଉଚି ନାଁ ନାଇଁ ତିନି ହଜାର ପାଖାପାଖି ତମେ ତେର ଜଣ ଯାଇକି ପାଞ୍ଚ ହଜାର ଖାଇଚ ମତେ ଲାଗିଲା ଠିକ୍ ହିଁ ଅଛି।
ପୁରା ଠିକ୍ ଅଛି ମାନେ ବୋହୁତ ହିଁ ମାନେ ବିଲ୍ ବୋହୁତି କମ ହେଲା। ମତେ ତ ଲାଗୁଥିଲା ଯେ ବୋହୁତ ପଇସା ହବ ବୋଲି ହେଲେ ଦେଖିଲା ଅଳୁ ଓନ୍ଲି ପାଞ୍ଚ ହଜାର।
ମୁଁ ବି ଯେତଳେ ପାଞ୍ଚ ହଜାର ଶୁଣିଲି କହିଲି ହଁ ତେର ଜଣରେ ପାଞ୍ଚ ହଜାର ଠିକ୍ ଅଛି ଦେ
ହଁଅ।
ଆମେ ସମସ୍ତେ ତ ଖାଇଛେ ଠିକ ଠିକ ଖାଇଛେ ସମସ୍ତେ ବେଶୀ ବେଶୀ ମାନେ ଚିକେନ ପିସ୍ ଯାହାକୁ ଯେତେ ଦରକାର ସବୁ ଖାଇଛନ୍ତି ହୁଁ ବାକି ମଜାହେବ ତ ସେଇଟା ମୋତେ ଭଲ ଲାଗୁଛି ମାନେ ଫାଷ୍ଟ ଟେ ୱାଇ ମୁଁ ଜାଣିଛୁ ମାନେ ଏତେ ଗ୍ରୁପ ରେ ଫାଷ୍ଟ ଟାଇମ ଯାଇଥିଲି ଖାଇବା ପାଇଁ କାହା ମାନେ ଆଉ ମୁଁ ପୁରା
ସେ ବସରେ ବି ଗଲା ବେଳେ କେହି ନଥିଲେ ଖାଲି ଆସିଲା ବେଳେ ବୋଧେ କିଛି ଜଣ ଥିଲେ କି କଣ ଆ ଆଉ ଯୋଉ ଚାଲି ଚାଲିକି ଆମେ ଗଲୁ ଏଇ ବର୍ଷା ଦିନ ତ ହେଇଥିଲା ଆଉ ଏ ବର୍ଷା ଦିନରେ ହିଁ ଗଲୁ
ଗଲା ବେଳେ ପୁରା ମଜା ନା ଭିଡିଓ ଗୁରା ଦେଖୁଛି ଏବେ ଯାଏ ମୁଁ ଫୋନରେ ବେଳେବେଳେ ଗ୍ୟାଲେରୀ
ହଁ ମୋର ବି ଅଛି ଝ ତା ସହିତ ଝ ଝଗଡା ବି ହେଲା ମଜ
ସେ ଆଜି ପୁଣି ମ୍ୟାଚ ହଁ ପା ଏଇ କଲ ସାଉଣ୍ଡ ଶୁଣା ଯାଉଛି ମତେ ଶୁଣା ଯାଉନି ଟିକେ ଟିକେ ରହିଲୁ ତୋତେ ମୁଁ କଲ୍ କରୁଛି ହେଲା ହ୍ୟାଲୋ
କଣ କହୁଛୁ
ସେ କାଟିବି ଦେଲା ହ୍ୟାଲୋ
ହଁ କହ
ତତେ ମୁଁ କଲ୍ କରି ତାକୁ କଲ୍ କରୁଛି ହେଲା ସାଙ୍ଗେ ସାଙ୍ଗେ
କାହାକୁ କହୁଛୁ
ତତେ କହୁଛିବା ରୋଶମୀ କଲ କରୁଛି ତ ମୁଁ ତାକୁ
ରହରହ ତୁ କାଟେନି କାଟେନି ମୁଁ କାଟୁଛି ମୁଁ କାଟୁଛି ରହରହ
ଆଲୋ ହଁ ମୁଁ ଜାଣିଛି ହେଇଗଲାଣି ଦେଖିଲି ତାପରେ କହୁଛି
ହଁ ମୁଁ ରଖୁଛି ଏଇନା ହେଲା
ହଁ ହଁ ହଉ ମୁଁ ତତେ କରୁଛି ଆଁ ଦି ମିନିଟ ଛାଡି ହଉ